ହାଲୋ ହଁ ହଁ। ମାଝି ଭାଇ ମୁଁ ତ ଠିକ ଅଛି ଆପଣ ତ ଆପଣକଂର ଏବେ ରାଜ ଚାଲିଛି ଆପଣଙ୍କ ସରକାର ଅଛନ୍ତି ଆପଣ କୁହନ୍ତୁ। ତ ଆପଣ ବି କେମିତି ଅଛନ୍ତି?
ମୁଁ କଣ ମୁଁ ତ ଭାଇ ଭଲ ଚାଙ୍ଗା ଅଛି, ଆମର ଟିକେ ଏଇନା ଅସୁବିଧା ହେଇଯାଇଛି ବା। ବୁଝିଲ ଏ ଆମେ ଯାଇଥିଲୁ ଆମ ର ମାଝି ବାବୁଙ୍କ ସହିତ ପୁରୀ ଯାଇଥିଲୁ। ସେ ଯାଇଁକି ସେଠି ହାତ ହଲେଇଲା ବେଳେ ଦୀପ ଲିଭି ଗଲା ସମସ୍ତେ ଏଇନା ମା
ଏ ହେ ଆପଣ ଆଉ ଏବେ ଶୋଇ
କଣ କହିଲ?
ଗଟ ବିଦ୍ୟାଳୟ ମହାବିଦ୍ୟାଳୟ ପୁ
ହଁ କୁହନ୍ତୁ କୁହନ୍ତୁ କଣ କହୁଛନ୍ତି? ହ୍ୟାଲୋ କଣ କହୁଛନ୍ତି?
ହଁ ମୁଁ ଏବେ ଟିକେ ବ୍ୟସ୍ତ ଥିଲି ତ ମୁଁ ପରିବା କାଟୁଥିଲି ତ ସେଥିପାଇଁ ଟିକେ ଅସୁବିଧା ହେବା ଏବେ ଆପଣ କୁହନ୍ତୁ ମୋ ପାଖରେ ଦି ଜଣ ଭାଇ ଆମର ବସିଥିଲେ ଟିକେ ଅସୁବିଧା ହେଲା ମୁଁ ପଳେ ଏସ୍‌ ଏବେ ଠିକ ଅଛି ଆପଣ ବ୍ୟସ୍ତ ନାହାନ୍ତି ତ କଥା ହେଇ
ନାଇଁ ନାଇଁ ମୁ ଭାଇ ପୁରା ବ୍ୟସ୍ତ ନାହିଁ କିଛି ନାହିଁ ମୁଁ ପୁରା ଫାଙ୍କା ଅଛି।
ହଁ ଆପଣ ଟିକେ ଖୋଲା ପଡିଆ ଆଡକୁ ଯାଆନ୍ତୁ ମୁଁ ଆ
ନାଇଁ ନାଇଁ ଆମର ଏ ଖୋଲା ପଡିଆରେ ଆମର ଟିକେ ସାହିତ୍ୟକ ଲୋକମାନେ ସାହିତ୍ୟ ଚର୍ଚ୍ଚା କରୁ କିନ୍ତୁ ସେଠିକି ଯାଇ ହବନି ଆପଣ କଥା ହୁଅନ୍ତୁ। ଆମେ ଅଛୁ ଆପଣ କୁହନ୍ତୁ କୁହନ୍ତୁ।
ହଁ ମୁଁ ଏବେ ଶୋଇକି ଉଠିଛି ଟିକେ ଆ ଦି ବାଲ୍ଟି ଖଣ୍ଡେ ଚାହା ପିଇବି ତ ମତେ ଟିକେ ନିଦ ଟା ଭାଙ୍ଗିବା ପାଇଁ । ହଁ ଦି ବାଲ୍ଟି ଚାହା ଦରକାର ହବ ଏବେ, ଆଉ ତିନି ବାଲ୍ଟି ତିନି ବାରଟି ବିିସ୍କୁଟ ଖାଇବି
ଆଛା ଆଚ୍ଛା ନା କଣ ଅମୁଲ ପଦ୍ମନାବ କଣ କହୁଥିଲେ ଆପଣ ମତେ ମତେ ମନ ପକଉଥିଲେ ।
ହଁ ମୁଁ ତାଙ୍କୁ ବ୍ଲକ୍ ମାରି ଦେଇଛି ବହୁତ ହିଁ ଶୀଘ୍ର ତାଙ୍କୁ ଅନବ୍ଲକ୍ କରିବି । ଆଉ ସେ ବହୁତ ହିଁ ଟିକେ ତରବର ହଉଛନ୍ତି, ବିଚଳିତ ହଉଛନ୍ତି, ବାଉଳା ଚାଉଳା ହଉଛନ୍ତି, ଆ ଅ ତାଙ୍କୁ ଆଜ୍ଞା ଟିକେ ଅ ଦିନ୍‌ ହଁ ହଁ କଥା ହେଇଯିବ ତାଙ୍କ ସହ ବହୁତ ହିଁ ଭଲ ଲୋକ ସେ ଅଛନ୍ତି । ଅ ତ ମୁଁ ତାଙ୍କ ବ୍ରାଣ୍ଡ ଆଉ କ୍ଷୀର ପିଉନି ତ ସେ ମତେ ଏବେ ଟିକେ ଶୋଧୁଛନ୍ତି ମାନେ ଟ କଥା ହଉନାହାନ୍ତି ମୋର କଙ୍ଗୁ ନାହାନ୍ତି କଥା ହବାକୁ
ସି ଆକ୍ଚୁଆଲି ଅମୁଲ ପ୍ରଧାନ ବାବୁ କହୁଥିଲେ କଣ ଆପଣ ତାଙ୍କ ସହିତ ଟିକେ ମତାନ୍ତର କରିଥିଲେ ହ
ହଁ କିଛି ଥିଲା ଆଉ ତ ସେି ମତେ ନିଜ ଆଡୁ ବହୁତ ହିଁ ଯୋଗାଯୋଗ କରନ୍ତି ତାପରେ ଆ ମୁଁ ତାଙ୍କୁ କହିଲା ବେଳକୁ ସେ କୁହନ୍ତି ନାଇଁ ମୋର ଏବେ ଭାଇ ଟ୍ୟସନ ଅଛି ତ ମୁଁ ଟ୍ୟସନ ଯିବି ତ ସେ ମଙ୍ଗନ୍ତିନି କଥା ହବା ଆଉ ଟିକେ ଯୋଗାଯୋଗ କର
ଆଚ୍ଛା ଆଚ୍ଛା ସିଏ ଆଚୁଆଲି ମତେ କହୁଥିଲେ କି ଆପଣ କଣ ଆଉ ଯୋଉ ତାଙ୍କ ସହିତ କଥା ହଉନାହାନ୍ତି ଆଉ କ୍ରିକେଟ ଖେଳିବାକୁ ଆସୁନାହାନ୍ତି ଦୀପ୍ତି ଦୀପକ ଆପଣଙ୍କୁ ଖୋଜୁଥିଲେ
ହଁ ସେ ଦେଖାଯିବ ଆମେ ଟିକେ ନଅ ମାସ ଯାଏ ଆମକୁ ଘରୁ ଟିକେ ବା ଘରୁ ବାହାରିବବନ ଟିକେ ଅସୁବିଧା ଟିକେ ଅଛି ଆ ହଁ ଡାକ୍ତର ଟିକେ ମନା କରଛନ୍ତି ହଁ ଆଉ ହଁ ଆଉ ଏବେ ଟିକେ ବ୍ୟାଟବଲ ରେ ଖେଳି ହଉନି ତ ସେଇଭଳିଆ ପଢଆ ଆଉ କାଇହିଁ ମିଳୁଛି କୋଉଠି ଯେ ଖେଳି ହବ ଆଉ ପଡିଆ ବି ମିଳୁନି ସେମିତି ପଡିଆ ଘଞ୍ଚ ଜଙ୍ଗଲ ହେଇଗଲାଣି ବର୍ଷା ଦିନ ନା ତ ଟିକେ ଜଙ୍ଗଲ ହେଇଯାଉଛି ଖେଳିବାକୁ ଟିକେ ଅ ସୁବିଧା ଅଛି
ଆଚଛା ଆଚ୍ଛା ନାଇଁ ଆପଣଙ୍କ କଥା ଶୁଣି ମତେ ଗୋଟେ କବିତା ମନେ ପଡିଗଲା
ହଁ କୁହନ୍ତୁ ଆପଣ କବୁଛ
ହଁ ଶ୍ରୀମାନ ସାଗର କୁମାର ମଲ୍ଲିକ ଲେଖିଥିଲେ ଏଇଟା ତ ଆପଣ ଶୁଣନ୍ତୁ ହଁ ଆ କି ସୁନ୍ଦର ଜହ୍ନ ରାତି ଶୁଣୁନ୍ତ ଆପଣ କବିତା ହ୍ୟାଲୋ ହଁ ଆପଣ କବିତା ଶୁଣୁଛନ୍ତି
ହଁ ପବିତା୍ର ଶୁଣୁଛୁ
ସୁନ୍ଦର ଜହ୍ନ ରାତି ଆକାଶ ରେ ଉଡିଗଲେ ଦିଟା ହାତ ହାତୀ ହାତୀ ମାନେ କଣ ପାରା
ହଉ ତାପ ତାପ କୁହନ୍ତୁ
ହଁ କବିତା ସରିଗଲା ସେତିକି ତ ଆଉ
ଓହୋ ବହୁତ ହିଁ ଭଲ କବିତା ଲେଖୁଛନ୍ତି ଆପଣ ଜଣେ ସାହିତ୍ୟିକ ଲାଗୁଛନ୍ତି ମତେ ରଚନା କରନ୍ତି ରଚୟତା ଆପଣ
ହଁ ମୁଁ ଭାବୁଛି ଗୋଟେ ବହି ଲେଖି ବୋଲିି
ହଁ ବହୁତ ହିଁ ଭଲ ଭାବୁକ ଆପଣ ଅଛନ୍ତି ଆପଣ ବହୁତ ଭଲ ବହି ଲେଖନ୍ତୁ ମୁଁ ତାକୁ କିଣିପାରିବି ଆପଣ ଯଦି କମ ଦେହରେ ଆଣ ଦେବେ ବିକ୍ରୟ କରିବେ ତମକୁ କିଣିପାରିବେ
କମ ଦେହ ମାନେ କଣ ଆପଣ କଣକୁ ଛବିଳ ମୋତୁ ଅଣ୍ଣମତ ଭାବିଲେ
ହଁ ଛବଳ ଆ ଛବଳ ପାଞ୍ଚଶହ ଛଅଶହ ଆପଣ ବହୁତ ହିଁ ଭଲ ପ୍ରାଇସ୍ ରଖିଛନ୍ତି ବହୁତ ହି ମୂଲ୍ୟବାନ ବହି ଆପଣଙ୍କୁ ବଧେ ଲାଗୁଛି ଆଉ ବହୁତ ହିଁ ଦାମୀ ଲାଗୁଚି।ଆପଣ ଦେଇପାରନ୍ତି । ।
ଠିକ କଥା ଆଉ ଆପଣଙ୍କୁ ଯଦି ଦରକାର ଯଦି ମୋଠୁ ଯଦି ଆପଣଙ୍କୁ ଯଦି ଅଧିକ ପଇସା ଲାଗୁଚି ତାହେଲେ ଆପଣ ନିମ୍ବୁଡ଼ା ନିମ୍ବୁଡ଼ା ।
ହଁ ନିମ୍ବୁଡ଼ା ହଁ ବହୁତ ହିଁ ବହୁତ ହିଁ ଭଲ ବହି ସେ ଛପଉଛନ୍ତି। ଆପଣ । ଆପଣଙ୍କ ବହୁତ ହିଁ ଭଲ ବିକ୍ରୟ ହବ। ଆଉ ଆପଣଙ୍କ କ୍ରେତା ମାନେ ବି ବହୁତ ହିଁ ଭଲ ରହିବେ। ଆଉ ଅ ବହୁତ ଭଲ ଆପଣ ବ୍ୟବସାୟ କରୁଛନ୍ତି। ଆପଣ ବ୍ୟବସାୟକୁ ଆଗକୁ ନେଇ
ନାଇଁ ନାଇଁ ଆପଣଙ୍କର ଏଇ ଯୋଉ ମତ ଶୁଣିଲା ପରେ ମୋର ଯୋଉ ଭିତରେ ଥିବା ଯୋଉ କନଫିଡେନ୍ସ ଟା ମୋ ଶହେ ସତ ଗୁଣ ବଢିଯାଇଛି।
ହଁ ଆପଣ ଅଗ୍ରଗତି ଏମିତି କରିଚାଲନ୍ତୁ ଆପଣ ରାସ୍ତାରେ କଣ୍ଟା ମାଡ଼ନ୍ତୁନି ବହୁ ବହୁତ ହିଁ ଅଗ୍ରଗତି କରନ୍ତୁ। ଆପଣଙ୍କୁ ଈଶ୍ଵର ଭଲ କାମନା କରନ୍ତୁ ମଙ୍ଗଳ କରନ୍ତୁ ଆପଣଙ୍କ। ଆଉ ମୁଁ ଆପଣଙ୍କ ଭଲ କାମନା କରୁଛି ଆଉ ଆପଣଙ୍କ ପାଇଁ ମୁଁ ବେଲ ବାଡେଇବି ନଡିଆ ବାଡେଇବି। ଅଣ୍ଡା ବାଡ଼େଇବି ଭଗବାନଙ୍କ ପାଖରେ।ଆଉ ବହୁତ ହିଁ ଭଲ ଲାଗିବ ଆପଣଙ୍କୁ। ହଁ ମୁଁ ଆ ଭଗବାନ ପୂଜା କରି କାଦିର ଆପଣ ଜାଣିଛନ୍ତି କାଦିର ଭଗବାନ। ଆ ତାଙ୍କୁ ମୁଁ ପୂଜା କରେ। ଆଉ ଆଜ୍ଞା ତ ତାଙ୍କୁ ହଁ ତା ପୂଜା କରେ। ଆଉ ସେ ବହୁତ ଭଲ ମଙ୍ଗଳ କରନ୍ତି। ଆଉ ଆପଣଙ୍କର ବି ବହି କିଣିପାରିବେ ସେ ଆପଣ ଯେ
ଆଚ୍ଛା ଆଚ୍ଛା ମୁଁ କଣ ଶୁଣିଲି ଆପଣ ଜୟଗୁରୁ ଦୀକ୍ଷା ନେଇଛି ଥିଲେ ତାକୁ ଛାଡିଦେଲେ କି?
ହଁ ମୁଁ ଜୟଗୁରୁ ଦୀକ୍ଷା ନେଇଥିଲି ମୁଁ ଯଜ୍ଞ କରୁଛି ଏବେ ଆଉ ବହୁତ ହିଁ ଭଲ ମୋର ଯଜ୍ଞ ଚାଲିଚି ଆଉ।ଆଉ ଭଲ ଯଜ୍ଞ ଆଉ ଭଲ ତପସ୍ୟା କରୁଛି ମୁଁ। ମୁଁ ଜଣେ ରୁଷି ହେବି ଆଉ। ଆ ବହୁତ ହିଁ ଭଲ ତପସ୍ୟା ମୋର ଚାଲିଚି। ଆପଣଙ୍କଠୁ ଭଲ ଚାଲିଚି। ଆପଣଙ୍କ ବହି କିଣି ସାରିଲା ପରେ ମୁଁ ବହୁତ ହିଁ ଧନ୍ୟ ମନେ କରିବି।ଆଉ ଆ ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଦେଇଛନ୍ତି ହଁ କୁହନ୍ତୁ ଆପଣ କୁହନ୍ତୁ।
ମୁଁ ଭାବୁଛି ମୋ ବହିର ଯୋଉ ପ୍ରଶ୍ନ ପ ପତ୍ରର ଲେଖିବି ତାର ଉତ୍ତର ଖଣ୍ଡ ମାଳା ରେ ଆପଣଙ୍କ ନିମନ୍ତେ ମୁଁ ପୋଷ୍ଟ ବକ୍ସ ରେ ପଠେଇଦେବି। ଆପଣ ସେଥିରେ ଟିକେ ସୁବିଧା ନେବେ।
ହଁ ଆପଣ ପଠାନ୍ତୁ ଆପଣ ବହିକୁ ଯଦି ଆହୁରି ଛପେଇବାକୁ କହିବେ ମୁଁ ମୋ ବାପାଙ୍କର ଛପା ଦୋକାନ ଅଛି ତ ମୁଁ ଛପା କାଗଜରେ ଛପେଇ ଦେଇପାରିବି। ଆପଣଙ୍କ ବହି ଆଉ ଟିକେ ସାହାଯ୍ୟ ଦରକାର ଆପଣଙ୍କୁ।
ନାଇଁ ନାଇଁ ମୁଁ ଆପଣଙ୍କୁ ଆଉ ଗୋଟେ କିଛି କଥା ପଚାରିବାକୁ ଚାହୁଁଥିଲି। ଆମର ଯୋଉ ଆମର ଯୋଉ ପରୀକ୍ଷା ହୋଇଥିଲା ହେଲା ସେଥିରେ ଆପଣ ଉତ୍ତୀର୍ଣ୍ଣ କରିଛନ୍ତି।
ହଁ ମୁଁ ଜଷ୍ଟ ପାସ୍ କରିଚି।ମୋର ଥ୍ରୀ ପଏଣ୍ଟ ସିକ୍ସ ଫୋର୍ ସି ଜି ପି ଏ ଅଛି। ଆଉ ମୁଁ ବହୁତ ହିଁ ଭଲ ଆଉ ଆଉ ଥରେ ଇଚ୍ଛା ହଉଚି କିନ୍ତୁ ପରୀକ୍ଷା ଟିକେ ଦବାକୁ। ତ ମୋର ଟିକେ ମନ ଭରି ନାହିଁ।ତ ମୁଁ ଆଉଥରେ ବି ପରି
ଖବର କାଗଜ ଲେଖନ୍ତି କି ଯୋଉ ସମାଜ ନ୍ୟୁଜ ପେପରରେ ଟିକେ ଟ୍ରାଏ କରୁନାହାନ୍ତି ଆପଣଙ୍କୁ ମିଳିଯିବ ଆରାମ ସେ।
ହଁ ତ ମୁଁ ଖବରକାଗଜ ଲେଖିବି। ବହୁତି ହିଁ ଭଲ ଉପାୟ ଆପଣ କହିଛନ୍ତି। ବହୁତ୍ ଭଲ ବି କଳ୍ପ ଆପଣ ଚୟନ କରିଛନ୍ତି ମୋ ପାଇଁ। ଆ ମୁଁ ଖବର କାଗଜ ବି ପଢିବି। ଖବର କାଗଜ ପକେଇବାକୁ ଯାଉଛି ସକାଳେ। ଆ ତ ସେଠରୁ ମେ ଚାରି ଟଙ୍କା ପାଞ୍ଚ ଟଙ୍କା ମିଳୁଚି। ଆଜ୍ଞା।
ଆଚ୍ଛା ତାହେଲେ ଆପଣଙ୍କ ଭାସ୍କର ନ୍ୟୁଜ ଆପଣଙ୍କୁ ଟିକେ ଡାକୁନି।
ନା ଭାସ୍କର ନୁହଁ, ଧରିତ୍ରୀ ନ୍ୟୁଜ ମତେ ବହୁତ ଭଲ ଭାବରେ ଜାଣିଛନ୍ତି।ଆପଣ ଧରିତ୍ରୀ ନ୍ୟୁଜ ପଢୁଥିବେ ଆପଣ ଜାଣିଥିବେ। ହଁ ଧରିତ୍ରି ନ୍ୟୁଜ ମଧ୍ୟ ବହୁତ ଅତ୍ୟନ୍ତ ସୁନ୍ଦର ନ୍ୟୁଜ। ଖବର ଛପାଏ ଆପଣ ଜାଣିପାରୁ
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆପଣ ତ ବେଶ୍ ଖୁସିରେ ରହୁ ଥିବେ ତ ଆପଣ ପେପର ଫେପର ବାଣ୍ଟୁଛନ୍ତି ଭୋରରୁ ଉଠୁଛନ୍ତି ସୁସ୍ଥ ରହୁଥିବେ
ହଁ ମୋ ଶରୀର ବହୁତ ହିଁ ସୁସ୍ଥ ଅଛି ମତେ କିନ୍ତୁ ଟିକେ ଜଣ୍ଡିସ ଆଉ ଏଇଡସ ଟିକେ ହେଇଯାଇଛି କିନ୍ତୁ ମୁଁ ସୁସ୍ଥ ସୁସ୍ଥ ଅଛି
ଆଚ୍ଛା କିନ୍ତୁ ଆପଣ ମୁଁ ଶୁଣିଲି କଣ ଆପଣ ସାଇକେଲ ରେ ବାଣ୍ଟୁଛନ୍ତି
ହଁ ମୁଁ ସାଇକେଲରେ କିଛି ବାଣ୍ଟୁନି ମୁଁ ଏବେ ଗୋଟେ ଭଲ ପେଟ୍ରୋଲ ଗାଡି କିଣିଦେଇଛି ସେଥିରେ ଏବେ ଯାଉଛି ଘର ଘର ବୁଲି ବାଣ୍ଟଉଛି
ଆଚ୍ଛା ଆଚ୍ଛା ସେ ଯୋଉ ବାଣ୍ଟୁଛନ୍ତି ଆପଣଙ୍କୁ ପେଟ୍ରୋଲ ପକେଇବା ପାଇଁ ପଇସା ମିଳୁଛି ନା ଆପଣ ନିଜ ହାତରୁ ଖର୍ଚ୍ଚ କରୁଛନ୍ତି
ନା ମୁଁ ନିଜ ପଇସା ଖର୍ଚ୍ଚ କରୁନି ମୁଁ ମୋ ବାପା ମାଙ୍କର ପଇସା ଅଛି ସଞ୍ଚୟ ହେଇକି ଅଛି ମୋ ପାଇଁ
ଆଚ୍ଛା ଆଛା ଧନ୍ୟବାଦ ଆପଣଙ୍କ ସହିତ କଥା ହେଇ ଆ ମୋ ହୃଦୟକୁ ମାନେ ଆଜି ଟିକେ ଆତ୍ମତୃପ୍ତି ମିଳିଲ
ହଁ ଆପଣଙ୍କ କଥା ବି ବହୁତ ମନନୀୟ ଆଉ ମନୋହରା ଅଟେ ଆ ଆପଣଙ୍କର ବିକଳ୍ପ ମଧ୍ୟ ବହୁତ ହିଁ ଖୁବ ଭଲ ଆଉ ମନୋହରା । ଆଉ ବହୁତ ହିଁ ଭଲ ଲାଗିଲା ଆପଣଙ୍କ ମୂଲ୍ୟବାନ ସମୟ ମୁଁ ଖାଇଥିବାରୁ ଆଉ ହଁ ଆପଣଙ୍କର ଆଜି ଦିନ ସମୟ ହବ ଭଗବାନଙ୍କ ପାଖରେ ମୋର ପ୍ରାର୍ଥନା ଏତିକି ରହିବ ଆଉ ଆପଣ ଚାହିଁଲେ ଆମ ଘର ଭିଜିଟ୍ କରିପାରିବି ବାଙ୍ଗାଲୋରରେ ଅଛି ଆଉ ଟେନ୍ ବି ଏଚ୍ କେ ଅଛି। ଆମର ଆପଣ ଭିଜିଟ କରିପାରିବେ ଆତ ଆପଣଙ୍କୁ ଫ୍ଲାଇଟ ଟିକେଟ କୁ ପଠେଇଦବି ନା ଆପଣ ଆସିବେ ନିଜେ ଚାଲିକି।
ନାଇଁ ନାଇଁ। ତାକୁ ମୁଁ ନିଜେ ପହଞ୍ଚର ମାରିକି ମୁଁ ମୋର ପଳେଇବି। ଆପଣ ବ୍ୟସ୍ତ ହବା ଦରକାର ନାହିଁ ହଁ ବାଙ୍ଗଲୋର ଯିବାରେ କଣ ଅଛି। ଏଇତ ଆମ ଘର ପଛପଟେ ବା ତାନା କଣ ବାଇଗଣ ବିକନ୍ତି।
ହଁ ବାଇଗଣ ମୁଁ ବିକେ ମକା ଚାଷ ମଧ୍ୟ କରେ ଧାନ ଚାଷ କରେ ଆଉ କଣ୍ଡମୂଳ ଚାଷ ବି ମଧ୍ୟ କରେ। ଆ ବହୁତ ହିଁ ଭଲ ବେପାର ହୁଏ ମୋର ଆଉ ବହୁତ ଭଲ ସାର ମୁଁ ବ୍ୟବହାର କରେ ଆଉ ରାସାୟନିକ ସାର ଟିକେ ପ୍ରତିରୋଧ କରେ ଆଉ ବହୁତ ଭଲ ଆ ଜୈବିକ ସାର ବ୍ୟବହାର ହୁଏ ଆଉ ବହୁତ ଭଲ ଲାଗେ ମତେ ସାର ବ୍ୟବହାର କରିବାକୁ କେବେ କେବେ ମୁଁ ହଗି ଦିଏ ମୋ କ୍ଷେତରେ ନିଜେ। ସାର ୟୁଜ୍ କରିବା ପାଇଁ ତ ସରୀ ଯାଏ କେବେ କେବେ ଏମିତି କରିବାକୁ ପଡେ।
ଆଚ୍ଛା ଆଚ୍ଛା ଗୋଟେ କଟନାଶକ ଔଷଧ ଯଦି ଆପଣଙ୍କ ଦରକାର ହଉଥିବ ମତେ ମା
ହଁ କୀଟ କ୍ୟା କୀଟାଣୁ ଟିକେ ଅଧିକ ଅଛନ୍ତି ଆଉ ପୋକ ଅଧିକ ହେଲେ ଆପଣଙ୍କୁ ମୁଁ କଲ୍ କରିବି ଆ ଯୋଗାଯୋଗ କରିବି ଆପଣଙ୍କ ସହ ଆପଣ ବହୁତ ସୁଲଭ ଦରରେ ମତେ ଦେଇପାରିବେ।
ଓହୋ ମୁଁ କହିଲି ଆପଣଙ୍କୁ କିଛି ମାନେ ସିନେମାରେ ଅଫର ଆସୁନି କି ଆପଣ ମାନେ ଅଭିନୟ କରିବା ପାଇଁ।
ହଁ ମତେ ବହୁତ ସାରା ଅଭିନୟ ପାଇଁ ଆସିଥିଲେ କିନ୍ତୁ ଅଭିନୟକୁ ମୁଁ ଆ ଟିକେ ପ୍ରତିରୋଧ କଲି ମୋର ଟିକେ ସମୟ ହେଇଯାଉଛି ମୁଁ ଯାଉଛି ଖାଇବାକୁ ତ ମୁଁ ଏତେ ସିନେମା ପ୍ରତି ଆଉ ଆ ଆ ଧ୍ୟାନ ଦେଇପାରୁନି ଆପଣ ଚାହିଁଲେ ଆପଣ ଆପଣ କାମ କରିବେ ହଁ ଧନ୍ୟବାଦ ଆପଣଙ୍କ ଶୁଭମୟ ଦିନ ହଉ ଧନ୍ୟବାଦ।
ଠିକ ଅଛି।